ହଁକଣ କରୁଛ?
ହ୍ୟାଲୋ।
ହୁଁ କଣ କରୁଛ?
କଣ କ ଏଠି ଖାଇକି ବସିଛି।
ଏଇ ବସିଥିଲ ହଁ ହଁ ପୁଅ।
ହଁ ପୁଅ ଏଇଠି ଖେଳୁଛି।
ପୁଅ କଣ କରୁଛ ହୁଁ ହୁଁ କଣ ଖାଇଛ ଆଜି? ହୁଁ ହୁଁ କଣ ଖାଇଥିଲ ଆଜି?
ଭାତୋଳା କରିଥିଲି ଭାତ ସନ୍ତୁଳା କରିଥିଲି। ଶାଗ ଅ କମ କଳମ ନା କୋଉ ଶାଗ ଗୋଟେ ହେଇଟା ଭଜା ହେଇ ଆଉ ଛତୁ ଭାଜିଥିଲି।
କଳମ ଶାଗ ହୁଁ ହୁଁ।
ହଁ କମ କଳମ ନା କଣ ଗୋଟେ। କଳମ ଶାଗ ହେରା କଣ ବେସର। ପାଳ ଛତୁ।
ହଉ ପାଳ ଛତୁ ଫୁଟିଥିଲା ନା କିଣିକି ଆଣିଲ?
ନାଇଁ ଇ କୋଉଠି ଫୁଟିଥିଲା ପାଳ ଯେ ଆଣିଥିଲେ ଇଏ।
ଓହୋ ତମପଟେ ରେଟ୍ କେତେ?
ତିନିଶହ। ତମ ପଟେ ହଁ ତମ ପଟେ? ଆଁ।
ଦୁଇଶହ ଚାଳିଶ।
କେତେ ହଁ ଭଲ ତ ଅଛି ତମ ଆଡେ। ହୁଁ। ଆଉ କଣ କରୁଥିଲ?
ଏଇଠି ବସିଥିଲି।
ହୁଁ କଣ ରୋଷେଇ କରଛ?
ଆଜି ଏଇ ଭାତ ଆଳୁ ପୋଟଳ ତରକାରୀ ଆଉ ଇଏ ବାଇଗଣ ଟମାଟ ସେକା କରଛି ବଡି ଭାଜିଛି ଏ କାକୁଡି ଆଣି ଖାଇବ ଆଉ।
ବଡି ପକେଇଥିଲ?
ନାଇଁମ ମତେ ଟାଇମ ହଉନି ମୋ ବୋଉକୁ ପକେଇକି ଦେଇଥିଲା।
ହୁଁ ବିଡି ବଡି।
ହଁ ଅଁ।
ହୁଁ ଉଁ।
ଏ ବଡି ପାମ୍ପଡ ସେ କରିକି ଦଉଛି ସେ ଦାଣ୍ଡ ଆ ବୁଲୁଛି।
ହୁଁ ଉଁ।
ଏଇ ମନଣନ୍ଦ ଧରିଥିଲା ଯେ ଧରିକି ଆସିଥିଲା ଯେ ମୁଁ କହିଲି ନାଇଁ ରଖିିଥା ଏଇନା।
କଣ ପୁଅକୁୁ?
ଏଇ ପୁଅକୁୁ।
ହୁଁ ତମର ନଣନ୍ଦ ଅଛନ୍ତି?
ନାଇଁ ମୋ ଦଦା ଶଶୁରଙ୍କ ଝିଅ
ଓହୋ।
ମୋର ନାହାନ୍ତି ଅପା ନାଇଁ ଦିଟା ନା ମୋ ଦିଅର ଅଛନ୍ତି।
ବାହ ହେଇ ନାହାଁନ୍ତି।
ନାଇଁ ବାହା ହେବେ ଆଉ ଏ ମାର୍ଗଶିର କି ମାଗ ଫାଲ୍ଗୁନରେ କରାହବ ତାଙ୍କର।
ହୁଁ ତମେ ସବୁ ବୁଝିକି କରିବ ଆଉ।
ହେ ସେ ଭଲ ପାଉଛନ୍ତି ଖାଲି ବାହାଘର କରିବାଆ କ
ଆଉ ବୁ ବାହାଘର ବଲେ ଗରିବ ଛୋଟ ବାହାଘର ହେଲେ ମାନେ
ହଁ ତାଙ୍କର ରାଜି ଆମର ରାଜି ତ ଖାଲି କରିବ ଆଉ।
ତମ ବୋଉ କୁ ଖାଲି ପଡୁଛି ଆଉ। ତମ ବୋଉ ଙ୍କୁ ଖାଲି ବ୍ୟବହାର ପଡିବ ଆଉ।
ଏଇ ବାହାଘର କିଏ ହଁ।
ହୁଁ ଆଉ ତମପୁଅ କଣ? ପୁଅ ସବୁ କଣ ଖାଉଛି?
ସିଏ ହେଇ ସକାଳ ହେଲେ ସିଝା ଖାଉଛି ବିଟି ଗାଜର ଅମୃତଭଣ୍ଡା କଦଳୀ ଆଉ ସେଓ ଆଉ ତାପରେ ଭାତ ଖାଉଛୁ ଭାତ ହେଲାଠୁ ଭାତ ଆଳୁ ସିଯା କୂନ ଭାତ ଡାଲି। କୁନ ବା ବାଲି ଆଳୁ ଭଜା ହେଇଥିବ ଯୋଉ ପଠ ଭଜା ଆଳୁ ସିଜେ ଦେଇକି ଚେକା କରିକି ପିଠ ଭଜା କରୁନେ ସେଇ ପିଠ ଭଜା ହେଲେ ଖାଇଦାଉଛି। କି କଦଳୀ ପିଠା ଭଜା ହେଇଥିଲା ଖାଉଛି।
ହୁଁ।
ଛୁଇଁ ତେଲ ଭଜା କରିଥିବ ହେଲେ ସିଝେଇକି ତେଲରେ ଖାଲି ଏମିତି ତାୱରେ ଗୋଡେଇ ଦେଇଥିବ। ସେଇଟାକ ଖାଉଛେ ଧରିକି ହାତରେ ହଁ ସେ ସବୁ ଖାଉଛି।
ଭଲ ପିଲାଟେ ଆଉ ଚାରିଟା ବେଳକୁ?
ଆଉ ନାଇଁ ଆହୁରି ଗୋଟେ ଦିଟା ବସିକି ଖାଉଛନା ଗୋଟେ ଦିଟା ବସିକି ଏଇ କରାହଉଛି ତା ପାଇଁ ଖାଇବାକୁ। କେତେବେଳେ ଦଲିଆଉପମା କରୁଛି। କେତେବେଳେ ସୁଜି ଉପମା କରିଦଉଛି। ଏମତି ଆଉ ତାପରେ ଓଟ୍ସ
ଖାଲି ଖାଉଛନ୍ତି?
ନାଇଁ ସୁଜି ଉପମାରେ ହେଇଠି ବିଟ୍ ଗାଜର ଆଳୁକୁ ଟିକେ ପକଉଛି।
ଏହା ଚକୁଟିକି ଦେଇଦଉଛ ଆଉ। ଟିକେ ପାଣିଆ ପାଣିଆ କରିଦଉଥିବ ଆଉ।
ନାଇଁ ମ ଏଇ ଯେମିତି ଉପମାଟା ହୁଏ ସେମିତି କରୁଛି। ଏଇ ଯୋଉ ବିଟ ଗାଜର ପକଉଛି ସେଇଟା ଟିକେ ଯୋଉ ରମ୍ପାଟେ ନାହିଁ ଚପର ଚପର ରେ ତାକୁ ରାମ୍ପି ଦଉଛି। ପୁରା ମେଲଟ ହେଲା ଟାଇପ ହେଇଯାଉଛି ସିଝି ଗଲେ।
ହୁଁ ଆଉ ଚାରିଟା ବେଳକୁ ଭାତ?
ନାଇଁ ଚାରିଟା ବେଳେ ଆଉ ଭାତ ସେ ଗୋଟେ ଯାହା ଖାଇଥିବ ଗୋଟେ ଟାଇମ ସେଇଟା ଦି ଟାଇମ ଆଉ ଖାଉନି।
ସବୁ ବାହାର କରି ଦଉଛି। ହେଇ ତା ପାଇଁ ପୁଣି ଚାରିଟା ବସିକି ହେଇ ଡାମ୍ବ ଜୁସ କଦଳୀଟେ ପାଚିଲା କଦଳୀଟେ ଖାଉଛି। ଅଙ୍ଗୁର ହରିକା ଥିବାବେଲେ ଅଙ୍ଗୁର ଖାଉଛି। କେତେବେଳେ ସେଓ ହରିକା ଥିବାବେଲେ ସବୁ ମିଶାମିଶି କରିକି ଖାଉଛି। ଆଉ ପାଞ୍ଚଟା ହେଲେ ହେଇ ଏମିତି ହଁ ଯାହା ଥିବ ସେରେଲାକ ଘରକା କି କଣ ଖାଉଛି ଆଉ।
ହୁଁ, ରାତିକି?
ନାଇଁ ଆଉ ରାତିକି ଖାଉନି, ହେଇ ଚାରିଟା ପାଞ୍ଚଟା ହଁ ପାଞ୍ଚଟା ବସିକି ଯାହା ଜୁସ୍ ହରିକା କି ଫଳ ହରିକା ଖାଉଛି ନା ପାଞ୍ଚଟା ଆଉ ଟା ଖାଇଲା ସା
ବାରମ୍ବାର ଖାଇଲା ମାନେ ସେ ଡାଇଜେସନ୍ କରିପାରିବନି।
ହୁଁ ତାପରେ ସାତଟା ଆଠଟା ବସିକି ଏଇଟା ଖାଉଚି।
ଭଲ୍ ପିଲା ଆଉ। ହଁ।
ଆଉ ସେ କଣ କୁହ, ପୁଅ ବଡ ହେଇଗଲାଣି ତ ସେ ସବୁ ଖାଉଥିବ ବୋଧେ?
ସବୁ ଖାଉଚି, ସକାଳୁ ତାକୁ ଛତୁଆ ଟିକେ ଦେଇ ଦଉଚି କି କୋଉନ ଉପମା କୋଉନ ସେମିଆଁ କୋଉନ ପାସ୍ତା ଯାହା ହେଇଥିବ
ହୁଁ।
କିନ୍ତୁ ରେଗୁଲାର୍ ହଉଚି ଉଁ ଛତୁଆ।
ହଁ, ଏଇ ପୁଅ ପାଇଁ ମୁଁ କହୁଥିଲି ମାଣ୍ଡିଆ ଯେ ମାଣ୍ଡିଆ ଏପଟେ କୋରଡାରେ ବନ୍ଦ ହେଇଯାଇଚି ବୋଲି କହୁଥିଲେ ଯେ। ଦେଖା ମାଣ୍ଡିଆ ବୁଝିକି ଆଣିଲେ ହବ, ମାଣ୍ଡିଆ ଖାଇବ ସକାଳୁ ଭଲ ଦେହ ପାଇଁ।
ମଣ୍ଡଆଟା କମ୍ତି ତିଆରି ହଉଚି, ମୁଁ ଜାଣିନି।
ହେ ମାଣ୍ଡିଆ ତ କିନ୍ କଣ ଧୁଆ ଧୁଇ କରି ଗୁଡା ଗୁଡି କରି ତାପରେ ଚୁନା କରିଦେଲେ, ସେଟା ବୋଧେ ଲାଗୁଚି ଗ୍ରାଇଣ୍ଡିଙ୍ଗ କରିଦେଲେ ହେଇଯିବ।
ନାଇଁ ଚୁନା କ ପେଡଉଚନ୍ତି, ଯେମ୍ତି ଅଟା ପେଡିଲା ଲାଗେ।
ହଁ ମ ଆଉ କମ୍ ହେଇଥାଉ ବୋଲେକେ ଗ୍ରାଇଣ୍ଡିଙ୍ଗ କରିଦବା, ଆଉ କେତେ କିଏ ଯିବ କିଲଟେ ପାଇଁ।
ହୁଁ ମୁଁ ଜାଣିନି।
ହଁ ଏଇ ମୁଁ ଜାଣିନଥିଲି ମତେ ଏଇ ଜୋସ୍ନା କହୁଥିଲେ ମୋ ନଣଦ, କହିଲେ ଆଉ ଆମର ମୋ ମୁଁ ସବୁ ଜାଣିଚି।
ହୁଁ, ମାଣ୍ଡିଆ ରେ ରୁଟି ହଉଚି।
ହଁ।
ହଁ ମାଣ୍ଡିଆ ଇଟିଲି, ମାଣ୍ଡିଆ କ୍ଷୀରି ଏଯୋଉ ମାଣ୍ଡିଆ ଯାଉ ହଉଚି ପ୍ରଥମେ ଯେମ୍ତି ଆମେ ପାଣି ଦଉଚେ ପାଣି ଫୁଟିଲାଠୁ ମାଣ୍ଡିଆ ପକେଇ ଦେବ।
ନାଇଁ ମାଣ୍ଡିଆଟା ଆଗ ଗୋଳେଇକି ରଖିଥିବ ପାଣିରେ ନହେଲେ ଏନ୍ତି ହବନି।
ଗୋଳେଇକି ରଖା ହେଇଥିବ, ପାଣି ଅଳ୍ପ ଦେଇକି ପାଣିରେ ପକେଇ ଦେଇକି
ହଁ, ଫୁଟିଗଲେ ହଁ।
ଲୁଣ ହଉ କି ଚିନି ହଉ କି ଗୁଡ ହଉ ଆଉ ପିଲାମାନଙ୍କ ଚାଉଳ ପଡୁଚି କି ଭାତ ଗଲା ସେ ଯୋଉ କରୁଚନ୍ତି ଯାଉ, ହେରା ହେରା ନ କରି ରେଗୁଲାର୍ ଖାଉଚନ୍ତି ତ ଟିକେ ନାଗୁ ଖାଲି ଏନ୍ତି ପାଣିରେ ଫେନ୍ଟି ଦେଇକି ଗୁଡ ହଉ ଚିନି ହଉ ଲୁଣ ଟିକେ ପକେଇ ଦେଇକି ଦେଇ ଦିଅ।
ହୁଁ ସକାଳୁ ଖାଇଲେ ପେଟ ଥଣ୍ଡା ରହିବ ଭଲ ମାଣ୍ଡିଆ ଟା।
ଖରା ଦିନ ସିନା ଦେଲେ ଥଣ୍ଡା, ଶୀତ ଦିନ ହେକା ହେଲେ ଥଣ୍ଡା ହବ ପିଲାମାନଙ୍କୁ।
ହଁ, ମତେ ମାଣ୍ଡିଆ ଫାଣ୍ଡିଆ ଭଲ ନୁହଁ ଟିକେ।
ଏଇରା ତ ଆମକୁ ଭଲ ପାଇଁ ଏବେ ଖାଲି ଭଲ ବୋଲି ସବୁ ଖାଇବା କଥା।
ହଁ।
ଯେ ମୁଁ କେତେବେଳେ ଖାଇନି ମାଣ୍ଡିଆ ରୁଟି ବି କେତେ କଣ କରେନି କରିନି
ହଁ ହଁ ପାଳଙ୍ଗ ଶାଗରରେ ପୁଣି ପାଳଙ୍ଗ ରୁଟି ହଉଛି। ପାଳଙ୍ଗ ପୁରୀ ଗୁରା ପୁରୀ ପାଳଙ୍ଗ ପୁରୀ।
ହଁ ପାଳଙ୍ଗ କୁ ସିଝେଇ ଦଉଛନ୍ତି ପାଳଙ୍ଗ ଶାଗ ହଁ ସିଝେଇ ଦେଇକି ତା କୁ ରସ ଟା ବାହାର କରୁଛନ୍ତି ଗ୍ରାଇଣ୍ଡର କରିକି।
ଓହୋ।
ତାପରେ ତା ରସଟାକୁ ଯେମିତି ଆମେ ଅଟାରେ ପାଣି ଦେଇକି ଚକଟୁନେକି
ହୁଁ
ସିଏ ହେମିତି ହେଇ ହେଇଟା ଚକଟା ହଉଛି ଆଉ ଚକଟି କିି ରୁଟି ଆଉ
ଏଇ ନ ସିଝେଇକି ଖାଲି ପତ୍ର ଟା କୁ ଗ୍ରାଇଣ୍ଡିଙ୍ଗ କରୁଛନ୍ତି।
ନାଇଁ ହେଇଁତି କଲେ ଟିକେ ଅବାଗିୟା ଲାଗିବନି ସିଝେଇ ଦେଲେ ଟିକେ ତା ପାଣି ଟା ଯିବ ବହାରି ନା।
ଓହୋ ମୁଁ ଭାବେକି ହେମିତି ପତ୍ର
ବିଟ୍ ରୁଟ୍ ବି କରୁନାହାନ୍ତି କି?
ହଁ ବିଟ୍ ରେ ବିଟ୍ ରେ କେମିତି କରୁଛନ୍ତି ସିଯେଇକି ବି।
ହଁ ବିଟ୍ ଟାକୁ ସିଯାହଉଚି ବିଟ୍ ଟାକୁ ସିଝେଇ ଦେଇକି କି ମା ମାନେ ଗୋଟେ ଦିଇଟା ସିଟି ଦେଇଦବା ପେସରରେ। ସିଝେଇ ଦେଇକି ତାପରେ ହେଇଟାକୁ ଆମେ ହେମିତ ଗ୍ରାଇଣ୍ଡର କରିଦବା ତାପରେ ତା ପାଣି ଟାକୁ ଏମିତି ଅଟ୍ ତାପରେ ଅଟା ଚକଡି ଦେଇକି ଯେମିତି ଆମେ ରୁଟି କରୁଛେ କରିବା ଆଉ
ହଁ ହେଟା କୁ ଗ୍ରାଇଣ୍ଡିଙ୍ଗ କରିକି କରିୁଥିବ ଆଉ
ହଁ କେତେ ପ୍ରକାର ଅଛି
ତମେ କରୁଛ ନା ନାଇଁ ଘରେ।
କେତେବେଳେ କରିନି ଦେଖିବା ଥରେ ଟ୍ରାଏଲ କରିବା ନାଲିଆ ନାଲିଆ ରୁଟି ଇହଁ
ହଁ ନାଲିଆ ନାଲିଆ ଏଇଟା ନେଳିଆ ନେଳିଆ ଅହଁ
ହଁ କଳା କଳା କଳା କଲର ହେବାକୁ କୁ ଗିନେ କଣ ଉଁ ହୁଁ
ଏକା ସାଙ୍ଗରେ ମିଶେଇଦେଲେ ସିଏ ଗୋଟେ କଲର ବାଲା
ହଁ ଆଉ ମିସ୍ କଲ ହଁ ଯାହା କଲେ ସବୁ ରୁ ମେଥି ପରଟା ପୁଣି
ହଁ କଣ ଟା ମେଥିପରଟା ମେଥି ବୋଲେ କସ୍ତୁରୀ ମେଥି ପତ୍ର
ହଁ
ହେଇ ଯୋଉ କଲା ଜିରା ଉଁ ପତ୍ର ଏଇ କସ୍ତୁରୀ ମେଥି ପତ୍ର ତେଲ ସବୁ ଚକଟା ଚକଟି କରିକି।
ହ୍ୟାଲୋ।
ହୁଁ।
ହୁଁ।
ହଁ
ଆଉ ଘରେ କଣ କରୁଛନ୍ତି ସମସ୍ତେ।
ହେଇଟି ଘରେ ସବୁ ଶୋଇଛନ୍ତି ଆଉ।
ହଁ ହଁ।
ଉଁ।
ଆଉ ପୁଅ।
ପୁଅ ହେଟି ଖେଳୁଛି।
ହଁ ହଁ କୋଉଠି ବାହାରେ ନା ଘରେ।
ନାଇଁ ଏଇଠି ଖେଳୁଛି ସେ ସଫାରେ ଘର ତିଆରି କରିକି ଖେଳୁଛି ଏ ସ। ଠାରୁ ଗଦି ଗୁଡାକ ଆଣିକି ସେ ଘର ତିଆରି କରୁଛି। ସେ ଗୋଟେ ଆଇଡିଆ ଆଉ। ହଁ
ହୁଁ
ଅଙ୍ଗନବାଡି ଯାଇଥିଲା ଯେ ଅଣ୍ଡାଟେ ଧରିକି ଆସିଛି।
ହୁଁ କଞ୍ଚା ସିଝା ଅଣ୍ଡା ଦଉଛନ୍ତି?
କଞ୍ଚା ଅଣ୍ଡା।
ହଁ ତମପଟେ ପ୍ରେଗଣ୍ଟ କିଉ ମିଳୁଛି ଅଣ୍ଡା ଛତୁଆ ଏଇଠି ବାଦାମ ରାସି ଲଡୁ କି ଏଇ ସବୁ ମିଳଛି ଆଉ।
ହୁଁ, ମୁଢି, ବାଦାମ ରସ ଲୋଡୁ, ବଦାମ ଲୋଡୁ।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
ଖଜରା, ସୁଜି ହଁ ସବୁ ମିଳୁଛି। ସବୁ ମାସରେ।
ହଁ ହଁ ମୁଁ କହିଲି ଆମପଟେ ମିଳୁଛି। ସେ ପଟେ ମିଳୁଛି କି ନାଇଁ।
ମୁଢି, ବୁଟ
ହୁଁ
ସବୁ ମିଳୁଛି ଆମା ଆକୁ ଆଉ ମିଳୁନି।
କାଲି ଆଉ କଣ କହିବ କି?
ନାଇଁ ମ ରଖିଦେଉଚି।
ହଉ ହାଁ।
ହୁଁ